ହଁ।
କଣ କରୁଚୁ?
ଏଇ ବାହାରେ ବସିଛି ଆଉ ଦୁଆରେ ଚିଆର ପକେଇକି।
ଓହୋ। ଗରମ ହଉଛି କି?
ହଁ ବା ଗରମ ନେଇ ଲାଗୁଛି ସେଇଟା ବି ଘର ଭିତରେ ଏଇରା ଗରମ ଲାଗୁଛି ସିଠେଇଁ ବାହାରେ ବସି
ହ। କଣ ଖାଇଛୁ?
କଣ କହିଲୁ ଏ କୁୁରକୁରି କୁୁରକୁରିଟେ କିଣିକି ଦୋକାନରୁ ଆଣିକି ଖାଇଥିଲି।
ଉଁ ହୁଁ। ଆଜି ବର୍ଷା ହେଇଛି ନା ନାଇଁ ତମର ସାଡେ?
ନାଁ ନାଁ ଆଜି ବର୍ଷା ହେଇନି। ସେନ୍ତି ଟିକେ ପାଗ ଦେଇଥିଲା, ଲାଗୁଥିଲା କି ବର୍ଷ ବର୍ଷା ଫର୍ଷା ହବ ବୋଧେ ନା କଣ ଆଉ? କାହିଁ ଆଉ ବର୍ଷା ତ ହେଲାନି। ଇଆଡ଼େ
ଆମର ଇଆଡେ ଏଇ ବିଜୁଳି ଟିକେ ଘଡଘଡ ହଉଥିଲା ଆଉ ବର୍ଷା ହେଇନି ପୁରା ଅନ୍ଧାରିଆ ହେଇଆଇଥିଲା, ପୁଣି ଯୋଆକୁ ସେଇଆ ଭାଙ୍ଗିଗଲା ମେଘ।
ଏମିତି କାଲି ସବୁବେଳେ କଣ ଗୋଟେ ଖାଲି ବର୍ଷା ହଉଚି ଭଲ ଲାଗୁନି ଖାଲି ଦିନେ ଛାଡି ଦିନେ ହେଲେ ମଧ୍ୟ ସବୁଥର ଲଗାତର ହଉଛି ହଉଛି, ପୁଣି ଯୁଆକୁ ସେଇଆ ଗରମ ହଉଛି।
ହଁ ବା। ଯୋଉଦିନ ହଉଚି ପୁରା ଏ ପ୍ରବଳ ହଉଛି ପାଣି ପାଣି ପ୍ରବଳକୁ ଆଡେ ପୁଣି ବିଜୁଳି ମାରୁଛି, ଘଡଘଡି ମାରୁଛି। ହ
ହଁ ହଁ। କଣ ଖାଇଥିଲୁ?
ଏଇ ଚାହା ପିଉଛି। ତୁ? ହ
ମୁଁ ଏଇ ଚାହା ଆଜି କାଇଁ ପିଇନି, ବୋଉ କରିନି ବି ଚାହା ଏ ପର୍ଯ୍ୟନ୍ତ କାଇଁ କରିନି, ବାପା ବି ନାହାଁନ୍ତି ବୋଲି ଇଏ ହୋଇ କହନି, ଏଇ କୁରକୁରିଟେ ଆଗ ଖାଇଥିଲି ପିଜୁଳିଟେ ଆଣିକି ଖାଇଥିଲି, ତାପରେ ଯାଇଁକି ଦୋକାନକୁ ଯାଇ ବିଥିଲି ଗୋଟେ କୁରକୁରିଟେ ଆଣିକି ଖାଇଥିଲି।
ହଁ ଆଉ ତମର ରୋଷେଇ ଫୋଷେଇ ହେଲାଣି?
ନାଇଁ ସରିନି ରୁଟି ଏଇ ଆଜି ରୁଟି ହବ ତ, ତ ସିଏ ଆଠଟା ସାଢେ ଆଠଟା ବେଳେ ବୋଉ ତାର କରୁଛି ଆଉ।
ହଁ ସୋମବାରେ ଭାତ ଖାଉନ କି?
ନାଇଁ ସୋମବାରିଆ ଖାଉନୁ ଭାତ।
ହଁ ଏଇ ବୋଲବମ ଯୋଗୁ?
ହଁ ବୋଲବମ୍ ତ ଯାଏ କିନ୍ତୁ ଆମର ସୋମବାରେ ଖାଆନ୍ତିନି। ସୋମବାର, ଶନିବାରେ ଗୁରୁବାରେ ରୁଟି, ମଙ୍ଗଳବାରେ ରୁଟି, ଏମତି।
ହ ଆଉ ତମ ଅଧା ଦିନ ରୁଟି ଆଉ ପୁରା ଚାଉଳ ଇଆଡେ ପଇସା ଉଠେଇ ଯାଉଛି, ଆଡେ ଅଟାର ଉଠି ଯାଉଥିବ ନା?
ହଁ ଚାଉଳ ଆମର କଣ କହିଲୁ, ଯାହା ଘର ଚାଉଳ ଯୋଉରା କରୁ ବିଲରେ ସେଇରା ଖାଇବୁ, ଆଉ ଯେ ଯେଇରା ଆସେ ଯୋଉ ମିଳେ ଯୋଉ ଚାଉଳ ସେଇରା ବିକି ଦଉ।
ହଁ ଦେଶୀ ଚାଉଳ ଖାଇଲେ ଭଲ ଆଉ।
ନା ଆମର ଯୋଉ କପିତ ବିଲ ଭୁଣି ତ ଆମେ ଯାହାେଲେ ରଖୁଛୁ ଦଶ ବାର ଦଶ ଟେ କରୁଛୁ ଆମ ଘର ପାଇଁ କରୁଛୁ ଆଉ ଯାହା ଯା ମିଳୁଛେ ସେଟା ଦେଖି ଦଉଛୁ
ଦେଶୀ ର ଚାଉଳ ଲେଟ ଟିକେ ହବ କିନ୍ତୁ ଅଳ୍ପ ପଖାହବ ଯେ ଶାନ୍ତି ସେ ଆର ଯୋଉ ମିଳୁଛି ଚାଉଳ ସେ ଜଲଦି ହବ ହେଲେ ଏଥିରେ କିଛି ଇଏ ନାଇ ଭିଟାମିନ ଭିଟାମନ୍ ନାଇଁ।
ସବୁବେଳେ ଭଲ କେ ହବ
ଆଉ ତମ ଘରେ ସବୁ ଏଇନେ କଣ କରୁଛନ୍ତି?
ଏଇ ଯୋଉ ଆମ ଝିଅ ତର ଟୁସନ ରେ ଆସିଥିଲା ସାଛଅ ଟାର ଆସଥିଲା ସାଛଟା ସେ ତାର ଟୁସନ ପୁଣି କଣ ଦେଇ ଜାଣି ପାଠ ତ ସେ ତାର ବସି ଲେଖୁଛି ମୁଁ ମୋର ଏଇ ବାହାରେ ତ ବଇଥିଲି। ବାପା ବି ଘରେ ନାହାନ୍ତି କୁଆଡେ ଯାଇଛନ୍ତି ତାଙ୍କ କେଜାଣି ଏତେବେଳୁ ମା ଟିଭି ଦେଖୁଛି ବୋଉ ତାର ଏ ଗାଈ ର ରଙ୍ଗ ତୁରାଣି ଦଉଥିଲା। ହୁଁ। ଦେହ ପା ଭଲ ଅଛି।
ହଁ ଦେହ ଭଲ ଅଛି ତୋର।
ହଁ ଭଲ ଅଛି।
ତୋର ଭଲ ଅଛି କି ନାହିଁ।
ହଁ ହଁ ଭଲ ଅଛି। ଭାଇ ଆସିନାହାନ୍ତି ଘରକୁ ଛୁଟିରେ କି କଣ?
ସେ ଇଣ୍ଟର୍ନସିପ୍ ଯାଇଥିଲା ଆଜି ଆସିଲା ପା ଏଇ ସନ୍ଧ୍ୟାବେଳେ।
ଓ ହୋ
ଏ ଆସିବନି ଏପଟେ ଖୋଲିବ ସବୁ ଯିବା ଆଉ।
ହଁ ଫୋନ୍ ଟା ଏବେ ଭଳି ମୁଁ କହିଲ ମୁଁ ଗୋଟେ ଏଗ୍ରିକଲ୍ଚର ଟେ ପକେଇଥିଲି ଯୋଉ ଓୟୋଟି ଟା ପକେଇଥିଲି ଭ ବାବା କହିଥିଲେ ବୋଲି ପକେଇଥିଲି। ମୋର କଣ କହିଲୁ ବୁଧବାର ଦିନ ସେଟା ଢେଙ୍କାନାଳ ସିନିୟର କଲେଜ ରେ ଅଛି ଏକ୍ସାମ୍ ଅଛି
ପଅରଦିନ।
ହୁଁ।
ହଁ ସେଇଠି ଭାଇ ପଡୁଛି ପା
ହଁ ତା ପାଖ କହିଲୁ ସିନିୟର୍ଜି ଏଇଟା କଣ କହିଲୁ ଏଇ ମୁଁ ଦେଇଥିଲି ଯୋଉ ଓଜେଇ ଦେଇଥିଲି ନରସିଂ ପାଇଁ। ତା ପାଖରେ ଏଇ ଯୋଉ କଣ କହିଲୁ। ସିନୀୟର୍ଜି ଇନ୍ଷ୍ଟିଚିଉଡ ଅଫ ଟେକ୍ନୋଲୋଜି ସାଇଡ୍ ରେ ଗୋଟେ ଘର ଟେ ବଡ ଘରଟେ ଅଛି ସେଇଠି ଆମେ ଏକ୍ସାମ ଦେଇଥିଲୁ। ଥିଲୁ ତା ଏପଟେ ତା ସାଇଟ ରେ ଯୋଉ ଲେଖା ହେଇଛି ସିନି ଇଟିଚୁଟ୍ ଟେକ୍ନୋଲୋଜି ତା ଭିତର ଆଡକୁ ଗଲା ତାଠୁ ବଧ କଣ ଏକଜାମ୍ ଦବା ପାଇଁ ମୁଁ ଜାଣିନି କିନ୍ତୁ ତା ପାଖ ଯଉଟା ଥିଲା ଗୋଟେ ଘର ଭଳିଆ ଟେ ରୋଡ ସାଇଡ ରେ ତ ସେଇଠିକୁ ଦେଇଥିଲି ଏକଜାମ ଟା ଓଜେଇ ଟା
ନ୍ତୁ ଓୟୋଟି ଟା ଯୋଉ ଏଗ୍ରିକଲଚର ଟା ଯାଇକି ଭ୍ବନେଶ୍ୱର ଭିତର ଆଡେ ଦବାକୁ ପଡିବ।
ମୁଁ ବାପାକୁ ପଚାରିଲି ମୁଁ କହିଲି ବାପା ସେଇଠି ନା ନାଇଁ ତା ପାଖରେ ଯୋଉଟା ଲେଖା ହେଇଥିଲା ଯୋଉ ଦେଖିନୁ। ସିନିୟର୍ଜି ଇନ୍ଷ୍ଟିଚିଉଡ୍ ଅଫ୍ ଟେକ୍ନୋଲୋଜି ମାନେ ଯଉ ହଁ ସେଇଟା ଲେଖିଥିଲା ସେଇଆଡେ ମୁଁ କହିଲି ହ ସେଇଆ ତାହେଲେ ହଁ
ହଁ ଏଇ ଯୋଉ ମୁଁ ଆଉ ଗୋଟେ ସାଙ୍ଗରେ ସେଠି ପଢଥିଲା ଯାଇଥିଲା ଏ ସେଠି ଦିଟା ଅଛି କଲେଜ୍ ନର୍ସିଂ ଗୋଟେରେ ପଡେ ଆଉ ଆର ଗୁଡା ସବୁ ଏଇଟରେ ପଡେ ବଡ଼ କଲେଜଟାରେ ଆଉ
ହୁଁ ହୁଁ ହୁଁ। ବର୍ଷା ଦେଇଥିଲା ବର୍ଷା ଓଜେଇ ନର୍ସିଂ କରୁଛି କରିବକି?
ନାଇଁ ମ ସେଟା ଦେଇଥିଲା ମାର୍କ ଆସିଲା ହେଲେ ପ୍ରାଇଭେଟରେ କଲେ ଅଧିକ ଖର୍ଚ୍ଚ ହବ। ତ ବୋଧେ କରିବନି। ପ୍ଳସ୍ ଥ୍ରୀ ତ କଣ ଆଡ଼ମିସନ୍ ତାର ଆସିଲା ଫାଷ୍ଟ ସିଲେକ୍ସନରେ ଆଡମିସନ୍ ସିଟ୍ ବୁକିଂ ହେଇଛି ଡକୁମେଣ୍ଟ ଭେଫିକେସଇ ପାଇାନି ଯେ ତ ଯାଇ ପାରିଲାନି ଯେ କଣ? ତାର ସେକେଣ୍ଡ ସିଲେକ୍ସନ ଡଟ୍ ଆସିଲେ ସେଥିରେ କରିବାକୁ କହିଛନ୍ତି ଯେ ସିଏ ତ କାନ୍ଦୁଣୁନ୍ଦୁଣୁ ହେଇଗଲାଣି ଆଉ ଆସିବ ନ ଆସିବ?
ହଁ ପ୍ଲସ୍ କରିବ।
ହଁ ପ୍ଲସ୍ ଥ୍ରୀ କ କଣ ନୂଆ ଆସିଛି କମ୍ପୁଟର ସାଇନ୍ସ ଅନର୍ସ କୋଉଥିଲେ ଗୋଟେ ଏଇଟା କରିବୁ। କହୁଥିଲେ ଗଲେ ଆଉ କମ୍ପୁଟର ସାଙ୍ଗ ସ ପ୍ଲସ ଥ୍ରୀ ଯଦି ସେ କଲେଜରେ ନ ମିଳିଲା ଆଉ ତ ସବୁ ଫ୍ରିଜ କରିଦେଇଛି। ଆଉ ତାହେଲେ ଯାଇ ଶେଷରେ କରିବ ଇଏମିନ ବିଟେ ରେ ହଉ। କୋଉଠିକୁ ତା ବୁଅ ବୁଝିଛନ୍ତି।
ଉ ତା ନରସିଂ ରେ କେତେ ମାରକ ରହିଥିଲା?
ତାର ଥିଲା ଶହେରୁ ସତୁୁରୀ
ଓ ହୋ।
ରାଙ୍କ କେତେ କହିଲେ କହିଲା ତ ଶହେରୁ ସାତରୁ ଅଛି ବୋଲି।
ଶହେରୁ ସତୁରୀ ରଖଥିଲା ଭଲ କିନ୍ତୁ ତାର ପ୍ରଭେଟ ଆସିଲା ଗମେଟ ଆସିଲାନି?
କେଜାଣିଷ କିଛି ବୁଝି ପାରୁନି କହିଲେ ସେ ମୁଣ୍ଡରେ ପୁରଉନି କହୁଛି, ଏଟା ହବନି ହେଟା ହବନି, ତାର କଣ ନିଜର ଗୋଟେ ଇଏ ନାହିଁ ଘରେ ଯୋଉଟା କହୁ ଜବରଦସ୍ତି ସେଇଟା କରୁଛି ସେ କହା ଶହରୁ ଯଦି ଶହେରୁ ସତୁରି ଅଛି, ତାହଲେ ଗଭର୍ଣ୍ଣମେଣ୍ଟରେ ହେଇଯାଇଥାନ୍ତା ଭଲ ମାର୍କ ଅଛି।
ହଁ ଶହେରୁ ସତୁରି ମାନେ ମାନେଟା କଣ ଅସିନା ଏଭବ ନଉଛି ନା ଯୋଉ ଵି ସି ଯୋଉ ଓ ବି ସି ହଉ କି ଏ ସ ବି ସି ହଉ ନେଇଯାଉଛି, ତା ତ ସେଭେଣ୍ଟି ଅଛି ମାନେ ଢ଼େରେ ଅଛି ତାର ତା ଗମେଣ୍ଟରେ ରହିବା କଥା ତ?
ସେଇ ବା ସେଇଟା ସେ କହିଲା ମୁଁ କହିଲାଠୁ ଆଉ କାହିଁକି ଶୁଣିଲାନି ମ ତା ଘରେ ତା ବାପା କହୁଥିଲେ ଏଇଟା କରିବାକୁ ପୁଣି ତା ବୋଉ କଟା ବୁଝିଲେ ପୁଣି ପ୍ଲସ୍ ଥ ଫର୍ମ ଆସ ସେଟା କଛି କଣ? ଆ କେ
ହମ୍ଁ ହୁଁ
ସେ ନିଜେ ଗୋଟେ କିଛି ଭାବି ପାରୁନି।
ହଁ ସେ ଲିଲୋଡି ଦେଖୁଛ ତ ଭଲ ହଉନି ତୁ କଣ ଭଲରେ ଦେଖିକି ପଢିବ ନା ଆମର କଣ କହିଲୁ ଆମ ଘର ସେମତି କହୁଛନ୍ତି, ଯୋଉଟା ଯାହା ଗୋଟେ ବାହାରିଲା ଫଳ ଢ କଣ ଯାହା ବାହାରିଲ ନା ପକା ପକା ଦ ବୁଲିବାଲି ତ ସେ ଆସ ପ୍ଲସଥ୍ରଇ କରୁଛି କରିବି ତମେ ମତେ କାଇ ଚାରିଆଡୁ କାଇଁ ପକଉଛ ପଢିବା ପାଇଁ କହିଲ ଏଇଟା ପକା ସେଇଟା ପକା ପକେଇଦେବି ଯଦି ବାଜି ଗଲା ବି ଆସିଗଲା ବି ମୋର କଣ କିଲ ସେଇ ନର୍ସିଂରେ ମେସି ଯାଇଥିଲା ମୋର ଆସିଥିଲା ଯୋଉ କଣ କହିଲୁ ଭଲ କାଲିଫାଏ ଲେଖିଥିଲା ଭଲ ଆସିଥିଲା ବି କରିବାକୁ କିନ୍ତୁ ଆମ ଘରେ ମନା କରିଥିଲେ, ଆଉ କହିଲେ ନାଇଁ ନରସିଂହ କହନି ସେଟା ଯୋଉ ଏତେ ମାନେ ରାତି ଅନିଦ୍ରା ଯେତେ ଯାହା ହବ ଅନିଦ୍ରିା କାମ ଇଏ, ତୁ ମାନେ ବହୁତ କଟଣ ଖଟି ପାରିବୁନି ଆଉ ତୁ ଏଇଟା କହନି ତୁ ଦଦା ବାବା କହିଲେ ତୁ ଆମର ଏଇଠି ଚାରି ବର୍ଷ କଲୁ ପ୍ଲସ୍ ତ୍ରୀ ଏମିତି କହିଲେ ମାନେ ଭଉଣ କଣ କିଲୁ ସିଟି ପକେଇଛି ଟିଚିଂ ଲାଇନ ବୋଲି ସିଟି ପକେଇଛି ମୁଁ ଯଦି ସିଟି ଟା ବି ମାନେ ପଢାପଢି କରୁଛି ଯଦି ବାଜି ଗଲା ବି ତ ମୁଁ କହିଲି ବାପା କହିଲେ ଆଉୁ ବାଜିଗଲେ ତୋ ସେଇଠିଟିଟା ଦି ବର୍ଷ ପୁରା କ କରିଦବୁ ଭଲ। ତାପରେ ଏଣିକି ତୋ ଏପେ ପା ତୋର ଖାଲି କରିବୁ ଏପଟେ ସି ଟାକୁ ବି କରିଦବୁ।
ଏଇ ବା ଘରେ କହିବେ ସବୁ ପକା ସବୁ ଆସିବ ସାରିଲା ପରେ କହିବାଉ ଘର ନା ହେଇ ରାଗ ଚ କ ଯି ପରିଶ୍ରମ କରୁ କ କେହି ଲାଗିବ କହିଲୁ?
ସେଆ ବା ମାନେ ଖାଲି କହୁଛନ୍ତି, ଆଉ ସବୁଆଡେ ପକା ସବୁବେ ସବୁଡେ ପକେଇଦେବି ଯଦି କଣେ ଭଲ ଆସା କି ଯୋଉ ଯୋଉ ଭଲ ଆସ ଲାଷ୍ଟେଣ୍ଟ ମନ କରିଉଛନ୍ତି ନାଇଁ ନାଇ କି ଆମରଇ ପ୍ଲର ସେ ପାଖରେ ଆମ ଆଖି ଆଗରେଆଡେ ଯାଇପାରିବିନି ଏତ ବାଟ ଏମିତି
ସେଇଆ ମୁଁ ଗୋଟେ ଯାଇକି ଆଡେ ଗୋଟେ ଆଡମିସନ କରିଛି ଆଗ ପଢେଇ ଦେଲେ। ଲେ ନା ଫାଇନାଲ ଇଅର ଯୋଉ ଯୋଉ ସବୁ ଆସିବ ଚାକିରି ବାକିରି ଆ ବାହାରକୁ ଯିବୁ ଆମେ ଛାଡିବୁନି। ସେରା ତୁ ଦେଏନି କଣ କରିବୁ କହିଲୁ।
ହଁ ସେ ବି ଖାଲି କହୁଚନ୍ତି କହୁଚନ୍ତି ନାଇଁ ଆମ ଆଖି ଆଗରେ ତୁ ରହ ଆ କଣ ବାହାରେ ଯାଇପାରିବୁନି। ଯୋଉ ଆମର ଆଖି ଆଗେରେ ରହିଲେ ଆମର ଢେରେ ବହୁତ ଇଏ ଏମିତି ହଉଚନ୍ତି ମାନେ ବେଳେବେଳେ ରାଗ ଲାଗେ ତାଙ୍କ କଥାଟା। ହୁଁ।
ଏ ଯୋଉ କଣ କହିଲେ ସେମତି ହେଲେ କୋଉ ଯୁଗ ମୁଁ ତ ମୋ ବାପାଙ୍କୁ ଥରେ କହିଦେଇଥିଲି କ୍ଲିଅର ମୁଁ କହିଲି ତମେ ମତେ ସେ ଆଡେ ପଢେଇବନି କି କିଛି କରିବନି ତମେ ବୁଲି ବାଲି ସେ ପ୍ଲସ ଥ୍ରୀ ଆଣିକି ମୋତେ ଠୁକେଇବ ତାହେଲେ ମତେ କହିବ କହୁଚି ଇଏ ସିଏ ପକେଇଆ ପାଇଁ। ହଁ କରିବେ କହୁଚନ୍ତି।
ଏଇପା ଏଇରା କଣ ରାଗ ଲାଗେ।
ଇଏବେ କଣ କହୁ ଥିଲେ ମତେ ମୁଁ କଣ କୁହେ ବେଳେ ବେଳେ ମୁଁ କାନ୍ଦିବି ମାନେ କଣ କହିଲୁ କାନ୍ଦୁଣି ମାନ୍ଦୁଣି ହେଇଯାଏ। ମତେ କହିବେ ଏଇଟା ପକା ମୁଁ ଖାଲି ବିଶ୍ବାସ କରିବୁନି ଏ ପ୍ଲ ଟେନ୍ଥ ଯାଏକେ ଯାହା ହେଲା ଟେନ୍ଥ ପରେ ମୁଁ ତ ଜାଣିଥିଲେ ବାଜି ରାଉତରେ ହିଁ ପଢିବି ବୋଲି ତ ମୁଁ ଏତେ ଆଉ ଦୌଡ଼ା ଧାପୋଡ଼ା କୁଆଡେ ଗଲିନି ବୁଝା ବୁଝି କଲିନି କିଛି ନାହିଁ। ମତେ ସେଇ ବାଜିରାଉତ ରେ ଦାଦା ବା ଆଡିମିସନ କରିଦେଲେ। ଯେମତି ପ୍ଲସ ଟୁ ସଇଲା ରେଜଲ୍ଟ ବାହାଲ ପ୍ଲସ୍ ଟୁ ସଇଲା କି ରେଜଲ୍ଟ ବାହାରିବା କେତେ ଦିନି ଥିଲା ମାନେ ବିଶ୍ୱାସ କର ମୋ ବାପା ଖାଲି କହିବେ ତୁ ଜ ଯାଆ କଣ ବାହାରିଛି ପଚାରିବୁ କେମତି କଣ କୋଉଟା କୋଉଥିରେ କଣ ପ କେଇବୁ କଣ ମାନେ ଏମିତି ଜାଣିଛୁ ତ ମୋ ବା ବେଳେ ବେଳେ ମାନେ ଏତେ ଚିଡା ଶୁଣିଛି କେତେ ଥରେ ଏ ଆଜି ଯାଏଁ ମାନେ ପ୍ଲସ୍ ଟୁ ସରିଲା ଏକ୍ଜାମ ସଇଲା ପରଠୁ ଆଜି ଯାଏଁ ଖାଲିି ଚିଡା ଶୁଣୁଛି ବାବା ଖାଲି କହୁଛନ୍ତି ଆଉ ଆଉ ଯୋଉ ଏ ଯାଉନୁ ଜଗ ବାବାଙ୍କ ଠୁ ବୁଝିବୁ ଆଉ କୋଉଟା ପକେଇବୁ କଣ ପଢିବୁ କଣ କିଛି ନାଇଁ ଯିବୁନି ଖାଲି ବୁଝିବୁ ଖାଲି କହୁଚୁ ମୁଁ ବାହାରେ ଯିବି ପଢିବି ବାହାର ଯିବି ପଢିବି ମୁଁ କଣ ମୁଁ ଖାଲି କହୁଛି ମୁଁ ରାଗରେ ଖାଲି ବେଳେ ବେଳେ କମ୍ପିଟିବି କହିବି ମୁଁ ଯିବି କହିବି ଯଦି ଯାଇକି ମତେ ଯାଇକି ବାହାର ଆଡେ ଛାଡିବ ମୋର କିନ୍ତୁ ବାପା କହୁଛନ୍ତିି ହଁ ମୁଁ କ ଛାଡିବି ଯାଆ ଯାଆ ବୁଝିକି କି ଆସିବୁ ଖାଲି ଚିଡିି ମୋଡ଼ି ହେବେ ଇଏ ସିଏ ହେବେ ମୁଁ କହିବି ତମେ ତ ମତେ ନେଇକି ପୁଣି ପ୍ଲସ ଥ୍ରୀ ଆଡିମିସନ କରିଦେଲ ମୋତେ ତାହାଲେ କହିବେ ତ ସିଏ ଯିବା ଆସିଆ କହୁଥିଲେ ତୋର ତାର ଡୁଡୁ କରୁଥିଲ କହିଲ ମୁଁ କହିଲେ ଖାଲି ହଇରାଣ ୟା ତା ଆଡୁ ଖାଲି ଚିଡା ଶୁଣୁଥିବି। ହୁଁ ଖାଲି ଏଇଟା ପକା ସେଇଟା ପକା ଏଠି ଯାଆ ସେଠି ଯାଆ।
ହୁଁ ସେଇଟା ବା। ଏ ସେ ଯିଏ ଧାାଉଁଥିବ ଆଉ ପଛରେ ଚିଡା ଲାଗିବ ଗୋଟେ ତ ପଢେଇବ ପୁଣି ଖାଲି ଟାରେ ଚିଡିଲେ କଣ ହବ।
ଦେଇ ତମେ ତ ଯଦି ମୋ ବାବା ମୋ ବାପା ତ କେବେ ପୁରା ଆଗୁରୁ ହିଁ ବି ଦି ଇଏ କରିଥିଲେ ଭାବିଥିଲେ କେଇକି ପ୍ଲସ୍ ଟୁ ପରେ ପ୍ଲସ ଥ୍ରୀ କରିବୁ ପି ଜି କରିବୁ ସଇଲା। ହେତିକି ସେ ଆଉ କୁଆଡେ ବି ମୁଣ୍ଡ ଦେଇନଥିଲେ ଯେମିତି ପ୍ଲସ ଟୁ ସଇଲା କିଏ ଗୋଟେ କଣ କହିଲା ଯେ ଏଇଟା ପକା ସେଇଟା ପକା ବୋଲି ସେଇ ଉଁ ତାପରେ ତ ସେ ଖାଲି ମାନେ ତ ଖାଲି ଦୌଡେଇବେ ଆଉ ଏଇ ଆଡା କର ସେଆଡା କର ଆଉ।
ସେଇବା ଏଇରେ କଣ କହିବୁ କହିଲୁ ସେ କିଛି କହି ହଉ ନଥିବ କି ସହି ହଉ ନ ଥିବ।
ହୁଁ କାନ୍ଦୁଣି ବାନ୍ଦୁଣି ହେଇଯିବୁ
ଆଉ ହଉ ଯାଆ ତୁ କଣ କର ଆଉ ମୋର କାମ ଅଛି ରଖୁଛି ଏଁ।
ହଁ ହଁ।
ହଉ।
ହଉ।